ନାଇଁ ବସଥିଲି।
ଅହଁ। ଆଉ କେମିତି କ ବସିଛ। କେମତି କଣ କଟିଲା ତମର ରଜ?
ହଁ ସେ ତିନି ଦିନ ବୁଲି ବୁଲି ବୁଲି ବୁଲି କୁଆଡ଼େ ସମୟ ପଳେଇଲା ଏକର ସେକର ଜଣା ବି ପଡ଼ିଲାନି। ଏକରେ ଗାଁ ରେ ଦୁଇରେ ଚାରିଆଡ଼େ ଟିକେ ଥାନ ଭାଇ ଭୋ
ହଁ।
ସାନ ଭାଇଭଉଣୀଙ୍କ ସହିତ ଟିକେ ବୁଲିବାକୁ ପଳେଇଲି।
ଆଉ ଆଉ କଣ କଲ?
ଆଉ କଣ ସେଇ ପିଠା ମିଠା କତୁରୁ ଷ୍ଟାର୍ଟ କରିକି ଖାଇବା ପିଇବା ବି ବୋହୁତ ସାରା ଚଲିଲା।
ହୁଁ। ତାପରେ ପାନ ଖାଇଚ ନା?
ପାନ ଖାଇନି ନା ଏବର୍ଷ ରଜ ଭିନି ହୋଉ ମୋତେ ଇଚ୍ଛା ବି ହେଲାନି କେ ଭୁଲ ମାନେ ବାପା ଆଣିଥିବେ ପାନ ସବୁଦିନ ଆଣିଲେ ମାନେ ଏତେ ନନଭେଜେ ଖାଇ ଥିଲି ଫାଷ୍ଟ ରଜରେ ମାନେ ଦିଇଥର ବିରିୟାନୀ ଖରେ ଥରେ ବିରିୟାନୀ ଖାଇଲି ଫେର୍ ରାତିରେ ଥରେ ଖାଇଲି। ତାପରେ ବି କାଇଁ ପାନ କାଇଁ ଗୋଟେ ଇଚ୍ଛା ହେଲାନି ଗୋଟେ ମେନ୍ କଣ କହିଲ ମାନେ ଦାନ୍ତ ଗୁଡ଼ା ଯେମିତି ଧଳା ରହିଚି ସିଏ ଟିକେ ନାଲି ହେଇଗଲେ ସଇଲା।
ହୁଁ ହୁଁ।
କିନ୍ତୁ ସେଇଟା ଗୋଟେ ଡର ମୋର ସବୁବେଳେ ଥାଏ କିନ୍ତୁ ନାଲି ହବନି ମୋର କିନ୍ତୁ ଡର। ଆଉ ଗୋଟେ ଥାଏ କଣ କହିଲେ ଯୋଉ କଳ ସେ ଯେମିତି ହୋଉ ପାନ
ହଁ ହଁ ତାଲେ ଏମିତି କଥା।
ହୋଉ।
ଆଉ ବ୍ୟସ୍ତ ଅଛ କି? କଁ କହିଲ?
ମୁଁ କହିଲି ତମେ କୁହ ତମ ରଜରେ କେମିତି କଣ କଲ?
କହିବା ମୋର ରଜରେ ଗଲା ଟିକେ ରୁହ। ହ୍ୟାଲୋ, ହଁ କୁହ। ମୁଁ ରଜରେ ଫାଷ୍ଟ ରଜରେ ମୁଁ ଟିକେ ଜ କରିଛି। ମୁଁ କହିଲି ଅଫିସ ପଳେଇ ଆସିଥିଲି ଫାଷ୍ଟ ରଜରେ। ତାପର ଦି ଦିନ ହଉଛି ମଝି ରହିଲି ଲାଷ୍ଟ ଲାଷ୍ଟ ରଜ ଟା ଏତେ ଦିନ ପରେ ଅ ମୁଁ ଦି ଦିନ ରଜରେ ବୁଲିବାକୁ ଯାଇଛି ବହୁତ ଦିନ ପରେ। ମଁ ଏତେ ବୁଲିବାକୁ ଯାଏନି ମାନେ ଟିକେ ଘରେ ନଥାନ୍ତି ତ ନବା ପାଇଁ। ଯେ ଭାଇଏରା ଆସିଥିଲେ ନା ଟିକେ ବହୁତ ଦୂର ବାଟ ବି ପଳେଇଥିଲୁ ଟିକେ। ଭଲ ଲାଗେ ବୁଲା ବୁଲି ଖୁସି ଲାଗିଲା ଦି ଦିନ ଘରେ ରହିଲେ, ତାପରେ ଆଉ ଆସିବାକୁ ଇଛା ହୋଉନି ଡିଉଟି।
କୁଆଡ଼େ ସବୁ ବୁଲିଲ? ହ୍ୟାଲୋ।
ଆମେ ଫାଷ୍ଟ ରଜ ଟା ଏଇ ଆମର ଏଇପଟ ସାଇଡ ଯାଇଥିଲୁ ପାଖ ଏରିଆ ତାପରେ ସେପଟେ ଲାଷ୍ଟ ରଜରେ ଟିକେ କେଉଁଝର ଲାଇନ୍ ଯାଇଥିଲୁ। ପଢ଼ିଲୁ ଯେ ଅ ସେ ଅ ସେ ଜାଗା ଏତେ ସୁନ୍ଦର ମାନେ ନ ସେଠୁ ମନ ଛାଡୁନି ଆସ ଆସିବା ପାଇଁ ମାନେ ଖରା ଦିନେ ଯିବୁ ରାସ୍ତାରେ କେବଳ ଏଇ ଯୋଉ ଏନ୍ ଏଚ ଯୋଉଟା ସେଇଟା ଖାଲି ଟିକେ ବାଧିବ ବାକି ସବୁ ରାସ୍ତାରେ ଯୋଉ ଗଛ ଏପଟ ସେପଟ ପାହାଡ଼ ଏରିଆ ଦେଖିକି ମନ ପୁରା ଖୁସି ଆଉ କିଛି ଦରକାର ନାହିଁ। କି ଖୁସି ଲାଗେ ସେ ଲାଇ ପୁରା ଶାନ୍ତି ତାପରେ ସେପଟେ ତାଙ୍କର ଟିକେ ରଜ ଭଲ ହୁଏ ନା। ସେ ହଉଛି ଆଦିବାସୀ ଲୋକ ଗୁଡ଼ା ସେମାନେ ଆମେ ଯୋଉ କାଲି ଯାଇଥିଲୁ ତାଙ୍କର୍ କାଲି ଲାଷ୍ଟ ରଜ ଥିଲା ବୋଲି ତାଙ୍କର ପ୍ରୋଗ୍ରାମ କିଛି କରିଥିଲେ ଡାନ୍ସ ଫାନ୍ସ ହେରା। ଏତେ ଲୋକ ଗୋଟେ ଜାଗାରେ ସେମାନେ ସବୁ ସଜବାଜ ହେଇକି ଯାଉଛନ୍ତି କେତେ ସୁନ୍ଦର ଦେଖ ମାନେ ଡ୍ରେସିଂ ଇଏଟା ବହୁତ ସୁନ୍ଦର ଦେଖା ହଉଚି। ଆଉ ଯୋଉ ବ୍ଲାଉଜ ଫ୍ଲାଉଜ ସବୁ କଟିଙ୍ଗ ଫଟିଙ୍ଗରେ ତିଆରି ହଉଚି ସୁନ୍ଦର ଲାଗୁଛି ମାନେ, ବୋଧେ ତାଙ୍କର କିଏ ହେତି ପ୍ରଫେସନାଲ ଟେଲର ମେସିନ୍ ବୋଧେ କିଏ ଜଣେ ଥିବ ନା କ।
ହୁଁ ହୁଁ।
ଯିଏ ଟେଲରିଂ କରୁଥିବେ। ବହୁତ ସୁନ୍ଦର ମାନେ ପୁରା ସାଇଜ୍ ରେ ପିନ୍ଧି ପୁନ୍ଧା କି ଯାଉଥିଲେ। ବଢିଆ ଲାଗୁଥିଲା ଦେଖିକି। ସେ ଭିଉ ଗୁଡା ସେ ଦୃଶ୍ୟ ପୁରା ସୁନ୍ଦର ଅଲଗା ପ୍ରକାର ଏଇ ଇଛା ହଉନଥିଲା ଖାଲି ଏଟିକି ଆସିଆ ପାଇଁ, ଆଉ ଟିକେ ବୁଲିଆକୁ ଇଚ୍ଛା ହେଉଥିଲା। ଏତେ ବାଟ ଯାଇଥିଲି ନା ସେଥିପାଇଁ ପଳେଇ ଆସିଲି ଟିକେ ଜଲ୍ଦି ଆଉ।
ସେଇ ବା ଆମକୁ ମଝିରେ ମଝିରେ କଣ କହିଲ ଟିକେ ଟିକେ ବୁଲାବୁଲି କଲେ ମାଇଣ୍ଡ ଟା ଟିକେ ଫେସ୍ ଲାଗିବ, ଆଉ ମୁଁ ବି ଯାଇଥିଲି ସେ ଯୋକଡିଆ ସାଇଟ ଟିକେ ଯାଇଥିଲି, ଖରା ପାଇଁ ମୁଁ ବେଶୀ କିଛି ଯାଇନି କିନ୍ତୁ ଘରେ ଯୋଉ ରହିଲି ମାନେ ଘରେ ଟିକେ ସମସ୍ତେ ଅଛନ୍ତି, ତ ମାନେ ଗାଁରେ ସମସ୍ତେ ପାଖାପାଖି ଆଉ ସେମାନଙ୍କ ସହିତ ସମୟ ଟା ମାନେ କଣ କହିଲ କୁଆଡେ ପଳେଇଲା ମୋତେ ନିଜକୁ ବି ଜଣା ପଇଲାନି ଆଉ କୁଆଡ଼େ ତ ବୁଲିବାକୁ ଯାଇଥିଲି ଛାଡ଼ କିନ୍ତୁ ଘରେ ଯେତିକି ଦିନ ରହିଲି। ସେ ଏତିକି ଦିନ ଭିତରେ ମାନେ ସମସ୍ତଙ୍କ ସହିତ ସମୟ କୁଆଡେ ପଳେଇଲା। ମୋର ତ ମୋ ସାଙ୍ଗମାନେ ବି ଆସିଥିଲେ ସେମାନେ ଆମ ଘରକୁ ଆସିଥିଲେ ବସିକି କଥା ହୋଉଥିଲୁ। ଫେର୍ ଆମ ଘର ପାଖରେ ଟିକେ ଗୋଟେ ମନ୍ଦିର ଅଛି ସେଠି ବଡ ଚାନ୍ଦିନୀ ଟାଇପ୍। ର ହେଇଛି ଖରଗୁଡ଼ା ବସିବା ପାଇଁ ମଣ୍ଡପ ଟାଇପ୍ର ସେଠି ଯାଇକି ବସିଲୁ ପୁରା ଗାଁରେ କଣ କହିଲ ପୁରା ଗଛ ବୁଛକୁ ଥଣ୍ଡା ପବନ ଟିକେ ବର୍ଷା ହେଇଥିଲା। ମାନେ ବଢିଆ ଲାଗୁଥିଲା ସତରେ ବସିବା ପାଇଁ ସମସ୍ତଙ୍କ ସହି ତ ଆମର ବି ଛୋଟବେଳର ଯେତିକି କଥା ଥିଲା ସ୍କୁଲ୍ ଟାଇମ ରହିଲା। ତାପରେ ଧୀରେ ଧୀରେ ଆମେ ସବୁ ମାନେ ଖେଳୁ। ଆଉ ମାନେ ବସିକି ଯୋଉ କଥାବାର୍ତ୍ତା କିଏ କୋଉଠି ପଢୁଥିଲେ କଣ କରୁଥିଲେ। ତମ ମେମୋରି ଗୁଡା ସବ କଥାବାର୍ତ୍ତା ହେଲୁ ସେସବୁ ବିଷୟରେ। ତାପରେ ଏବେ କଣ କେମିତି ଅଛୁ କି କଣ। କି କୁଆଡେ ଯିବା କି ଗୋଟେ ମିଶିବା କି ଗୋଟେ କିଛି ଭୋଜି କରିବା ସେ ବିଷୟରେ ଗୋଟେ ଡିସ୍। କସନ କିଛି ତମ ପାଇଁ ଲାଗିଲା କି ଆମ୍ ଏବେ ବହୁତ ଛୋଟ ଛୁଆ ହେଇଯାଇଛ ଫେରେ
ହଁ। ପୁରା ମାନେ ଅଲଗା ପ୍ରକାର ବଢିଆ ଲାଗୁଥିଲା। ମାନେ ଯୋଉଟା ସରିଗଲେ ସିନା ବହୁତ ମନ୍ ଦୁଃଖ ହୋଉଛି। ଆଜି ତ ଖାସ୍ କରି ଆସିବାକୁ ଟୋଟାଲ ଡ୍ୟୁଟି ଇଚ୍ଛା ହଉନି। ମାନେ ସିଏ କଣ ପାଇଁ କେଜାଣି ଘରେ କିଛି ଦିନ ରହିଲା ବେଳକୁ ମାଇଣ୍ଡ ଟା ପୁରା ଚେଞ୍ଜ ହେଇଯ ଅଲଗା ପ୍ରକାର ହେଇଯାଇଚି ସିଏ। ଭଲ ମଝିରେ ମଝିରେ ଟିକେ ବୁଲିବା ଦରକାର। ସବୁଦିନ ତ ଆମେ କାମ କରୁଚନ୍ତି ନା। କର୍ମମୟ ଜୀବନ ଆମର। ତା ଭିତରେ ବି ଆମକୁ ଟିକେ ଖୁସି କରିବାର ଅଛି। ଲାଇଫ ତ ଆଜି ଅଛି କାଲି କି ନାହିଁ ଟିକେ ବୁଲିବାର ଅଛି ମାଇଣ୍ଡ ଟିକେ ଫ୍ରେସ୍। ବୁଲିଲେ ଖାସ୍ କରି ମାଇଣ୍ଡ ଫ୍ରେଶ ଲାଗେ ବହୁତ ଜିନିଷ ବି ଆମେ ମାନେ ଦେଖିବାକୁ ପାଆନ୍ତି ଜାଣିବାକୁ ପାଆନ୍ତି ବହୁତ କିଛି ସବୁଥିରେ ପରିବେଶ ଅଲଗା ଅଲଗା ନାଁ ଆମେ ସବୁ ଜିନିଷ ଦେଖିବା ନିହାତି ଦରକାର। ଭଲ ଲାଗେ ଜିନିଷ ସବୁ ଦେଖ।
ହଁ ଆକ୍ଚୁଆଲି କଣ କହିଲ ତମେ ଯୋଉ ଯାଇଥିଲ ବୁଲିବା ପାଇଁ ଯୋଉ ସାଇଟ୍ ସବୁ କେଉଁଝର ଲାଇନ୍ ଆକ୍ଚୁଆଲି ନେଚରକୁ ଦେଖିଲେ ଗଛ ପଛକୁ ଦେଖିଲେ ସେମାନଙ୍କ ସହିତ ଆମେ ଯେତିକି ସମସ୍ତେ କଣ କହିଲ ଯୋଉ ଗ୍ରୀନ୍ ଗ୍ରୀନ୍ ଯୋଉ ସବୁଜ ରଙ୍ଗର ଯେଉଁ ଜିନିଷଟା ଆକଚୁଆଲି ଆମ ହେଲ୍ଥ ପାଇଁ ବି ଭଲ ବଡି ପାଇଁ ବି ଭଲ। ମାନେ ଆମକୁ ତଏଠି ଗୋଟେ ଟାଇପର କଣ କହିଲେ ଶାନ୍ତି ମିଳେ।
ହୁଁ ହ ବଢିଆ ଲାଗିଲା ବହୁତ ସୁନ୍ଦର ସେ ଏରିଆ କା ଆମ ଗୋଟେ ଟିକେ ଏମିତି ଜାଗା ନିଆଯାଇଥିବା ଜାଗ ଆମ ଗୋଟେ ନାହିଁ ସେମିତି ନା ଆମ ଯାହାବି ଅଛି ଆମର ସବୁ ଦୂର ପାଖରେ କିଛି ବି ନାହିଁ। ଯ ପାଖ ଯାାଗ ଥାନ୍ତା ଭଲ ଲାଗିଥାନ୍ତା। ଆଉ କୁହ କଣ କହୁଛ ହଁ ଆମର ପୋଡ ପିଠା ହେଇଥିଲା ସିଝା ପିଠା ହେଇଥିଲା ଚକୁଳି ପିଠା ହେଇଥିଲା। ମା ଆଉ ଗୋଟେ ପୁର ଦେଇକି ପିଠା କରିଥିଲା। ପିଠା ପୁରା ମନ ଖୁସି ହେଲେ ମୋର ଟିକେ ଗ୍ୟାସ୍ ପିଟନା ମୁଁ ଟିକେ ଏତେ ପି ଠା ପିଟା ଖାଇବେ
ଆଲଦାନୀ ଟିକେ ଖାଇଥାନ୍ତେ
ଆଣିଲିନି ମୋରଉ ମୁଁ ଭୁଲି ଯାଇଛି ମୁଁ ଫାଷ୍ଟ ରଜରେ ଯଉ ହୁଁ ଫାଷ୍ଟ ରଜ ଦିନ ଡ୍ୟୁଟି ଆସିଲି ସେଥିରେବେଳେ ମୁଁ ଟିକେ ତରତରରେ ପଳେଇ ଆସିଲି ତ ଆଉ ମୁଁ ହଉଛି ଗୋଟିଏ ମାନ ଏଠି ଟୁଇଁ ପିଠଟେ ଖାଇକି ଆସିଥିଲି ଆଉ ହ
ତଥାପି କେଣେ ଟୁଇଣ୍ଟ
ସ ମାନେ ଗୋଟେ ଫିସ୍ ସେ ମାନେ ପେଟ ପୁୁରିଲା ଭଳିଆ ନୁହ ସି ତେଣୁ କରିରି ଟୁଇଣ୍ଡି ଆଉ
ଓହ
ସେଥିପାଇଁ ଆଉ ହଉଛି ନହନେ ମୁଁ ଟିକେ ଆଣିଥାନ୍ତିି ଭାବୁଥିଲି ତରକାରୀ ବି ହେଇନଥିଲା। ମୁଁ ଟିକେ ଜଲ୍ଦି ପଳେଇ ଆସିଲି ତ। ବାରଟିଏ ଲେଟ ହେଲା ରୋଷେଇ କରିବା ସେଥିପାଇଁ
ଓ ହୋ
ହ ଏଥିରେ ନହଲେ ନାଇଁ କିନ୍ତୁ ଗୋଟେ ଥରିଆ ତ ଖାଇବ ନିଶ୍ଚୟ ଏ ମୋର ଏଥିରେ ଲେ
ମାନେ ପିଠା ଖାଇମି ବୋଲି ଗୋଟେ ବର୍ଷ ମାନେ ରଜକୁ ମୁଁ ଅପେକ୍ଷା କରିବି?
ହ ହଁ ଆ ସେଇ ଦିନରେ ଖାଇ କିସ
କଁ ଆଗକୁ ତ ଅଷ୍ଟମୀ ଆସୁଛି ତମର ଯୋଉ କହନ୍ତି ଏଣ୍ଟ୍ରି ପି
ଅଷ୍ଟମୀରେ ଅଲଗା ପିଠା ନା ଅଷ୍ଟମୀରେ ମୁଁ ଏଣ୍ଡୁରି ପିଠା ନିଆ ଦେ କିନ୍ତୁ ମୁଁ ପୋଡପିଠା ସିଝା ପେଠା ଏଇଟା କଥା କହୁଛି। ତା ମାନେ ରଜରେ ସେ ପିଠା ଟିକେ ଅଲଗା
ହଉ ଛାଡା ତାକୁ ଖାଇ ଦେଇେଛ ଯଦି କହିବନି ଜମା ଟୁଇଣ୍ଟିଏ ଖାଇଛ ବୋଲି। ତାହାଲେ ଦିଖାହେଲେ କଥାବାର୍ତ୍ତା।
ହଉ ହଉ ଠିକ ଅଛି। କଣ ପାଇଁ? ହଲୋ ନାନା ଅଜା ଖାଇବେ। ଗୋଟେ ପିଠା ଟା ଗୋଟେ ପେଟ ପୁରୁନି ବୋଲି ମୁଁ ପଖାଳ ଭାତ ଖାଇବି ରଜରେ
ସେତରେ ପଖାଳଭାତରେ ଯୋଉ ଶାନ୍ତି ଖରା ଦିନେ ଆମ ଓଡିଆଙ୍କର ଯୋଉ କୁହନ୍ତିନି ନା ଶାନ୍ତି ଆଉ ଆଉ କୋଉ ଖାଇବାରେ ସେତିକି ନାହିଁ।
ହୁଁ ହୁଁ ପଖାଳ ଖାଇଦେଲି ବୁଲିଲି ତାପ ଦିନ ଟା ହଉଛି।
ହ୍ୟାଲୋ। ମୁଁ କହିଲି ରଜରେ କଣ କେମିତି ଥିଲା ଡ୍ରେସ୍ ନା ଶାଢ଼ୀ ନା ସଲୱାର?
ଶାଢୀ ମୁଁ କରିନି ଡ୍ରେସ ହିଁ କରିଥିଲି। ଏଇ ପ୍ଲାଜୋ ସେଟ ଯୋଉ କରିନାହାନ୍ତି। ସେଟ ବାଲେ ଆମର।
ମାନେ ଯେ ଯାହା କରଛନ୍ତି ତମର କରୁଛନ୍ତି ତମେ କଣ କରିଛ କହିବ ନା ଖାଲି କରିଛନ୍ତି। ସମସ୍ତେ ସବୁ କରୁଛନ୍ତି ତ କି କଷ୍ଟ
ନା ନା ମୁଁ କରିଥିଲି ମୋ ପାଇଁ।
ଓହୋ ନା ମୁଁ କହିଲି କାହାକୁ ଦେଇଥିଲ ନା କଣ କେ ପିନ୍ଧି ପୁନ୍ଧା ଦେଲେ ତମ ଡ୍ରେସ ନେଇକି ରାଜରେ
ନା ନା ମୁଁ ଘରେ ଥିଲି ଆଉ।
ମାନେ ନିଜେ ତିଆରି କରି ଶିଖିଛ।
ନିଜେ ନା ନା ଆମନକୁ ଦୋକାନରୁ କିଣିକି ଆଣିଥିଲି। ମାନେ ମୋ ପାଇଁ ହିଁ ଆଣିଥିଲି ସେଥିପାଇଁ ମୁଁ କହୁଛି କି ମୁଁ କରିଥିଲି।
ଥିଲି ମୁଁ ଆଣିଥିଲି ମୁଁ କହିଲି ଆଉ ମାନେ ସବୁ ବୋଧେ ନିଜେ ଆଣିକି ନିଜେ
ସେଇଟା ତ ମୁଁ ଦେଲି ନା ଏଇଟା ମୋର ନା ଆଉ କାହାର
ହେ ଭଗବାନ ପଇସା ଟା ତମେ ଦେଇଥିଲ।
ହଉ। ନା ନା ପଇସା ଟା ମୋ ନାନୀ ଦେଇଥିଲା ସରି ମୁଁ ଭୁଲରେ କହିଥିଲି। ମାନେ ମୋ ଉପରେ
ଆଉ କଣ କହୁଛ ହଉ ରଖ ପଛରେ ଫୋନ କରିବ ଆଉ।
ଟିକେ ବସିକି ଦେଖିବା ଗାଡି ଫାଡି କେତେ ଯାଉଛି ରାସ୍ତାରେ ଆଉ।
ହଁ ହଁ ଦେଖ କ୍ୟାରିଅନ।
ହଁ ହଁ ହଁ ଠିକ ଅଛି ତାଙ୍କ ସହିତ ଆମକୁ ବି ସେଇଭଳିଆ ଦୌଡିବାକୁ ପଡିବ ନା।
ହଁ ହଁ ହ ହଉ ଟା ଡା
ହଉ ଟା ଟା।